ହ୍ୟାଲୋ ହଁ କଣ କରୁଛନ୍ତି ଆପଣ?
ବର୍ତ୍ତମାନ ତ ଏଠି ବସିଥିଲି ଆପଣ କୁହନ୍ତୁ?
ନା ମୁଁ କିଛି ନାହିଁ ମୁଁ ବି ମଧ୍ୟ ବସିଛି ଆଉ
ମୁଁ ବି ସେଇ ଏବେ ବର୍ତ୍ତମାନ ଯାଉଥିଲି ଭାବୁଥିଲି କିଛି ଖାଇବିନି ବୋଲି।
ଆଜ୍ଞା ଆପଣ ଏଇନା କଣ ଖାଇବେ?
ବର୍ତ୍ତମାନ ପାଇଁ ଏବେ ତ କିଛି ଜାଣି ନାହିଁ କିନ୍ତୁ ଅ ଯାହା ଥିବ ଘରେ ତାହା ଖାଇଦେବି ଆଉ
ହୁଁ ହୁଁ ଆଉ ଆଜି କଣ ପ୍ଲାନ ବନେଇଛନ୍ତି?
ବର୍ତ୍ତମାନ ତ କିଛି ପ୍ଲାନ୍ ନାହିଁ।
ଓହୋ ତେଣୁ ଆପଣ ଆଜି କୁଆଡେ ସେପଟେ ବୁଲିବାକୁ ଯିବେ ନା ନାଇଁ?
ନା ନା ସେମିତି କିଛି ବୁଲିବା ପାଇଁ କିଛି ପ୍ଲାନ୍ କରି ନାହିଁ ଦେଖିବା ଆଉ ଟିକେ ଯାଉ ଏ ତ ବର୍ତ୍ତମାନ ଚାରଟା ହେଲା ଆଉ ପାଞ୍ଚଟା ଛଅଟା ବେଳକୁ ଯଦି ହବ ବୁଲିବାକୁ ଯିବି ଆଉ
ଓହୋ ଏପରି କି କଥା ଅଛି କି?
ଆଜ୍ଞା।
ଓହୋ ତେଣୁ ଆଉ ଆଜି କୁଆଡେ ବୋଧେ ଏତେ ବୁଲା ବୁଲି ଯିବାର ନାହିଁ ଆପଣଙ୍କର ଯାହା ଜଣା ପଡୁଛି?
ନା ନା ନା ଆଜି ଆଉ କୁଆଡ଼େ ଯିବାର ଏତେ ପ୍ଲାନିଂ ନାହିଁ ଦେଖାଯାଉ କଣ ହଉଛି?
ମୁଁ କହୁଥିଲି ଆଜି ଆମେ ଟିକେ ଦେ ଦୋଉଳି ଆଡ଼େ ଯାଇଥାନ୍ତେ।
ଏଇଟା ଦେ। ଧୋଉଳି ଆଡ଼େ ନ ଯାଇ ବିନ୍ଦୁସାଗର ଯିବା ବୋଲି ମୁଁ କହୁଥିଲି।
ନାଁ ବିନ୍ଦୁସାଗର ତ ସବୁବେଳେ ଯାଉଚେ।
ଯାଉଚେ।
ହଁ ସେଟା ବି ସତ କଥା ଆମେ ତ ବିନ୍ଦୁସାଗର ସବୁଏଳୁ ହଉ ଠିକ୍ ଅଛି ନଈ ପାଖ ଆଡି଼କି ଯିବା ହାରି ଆଉ।
ନାଁ ନଈ ମଧ୍ୟ ବହୁତ ଥର ଗଲେଣି ବହୁତ ଦିନ ହେଲା ଦଉଳି ଆଡ଼େ ଯି
ଧଉଳି ଆଡ଼େ ଯିବା ଆସିବା ହେଇନି ତ ତ ସିଆଡ଼େ ଯାଇକି ଆଜି ଆସିବା। ହ ତାଲେ ଠିକ୍ ଅଛି ଆପଣଙ୍କ କଥା ହଉ ମୁଁ ଧଉଳି ଆଡ଼େ ଯାଇକି ଆସିିବି ହାରି ଆଉ କଁ?
ହଉ ତାହେଲେ ଆଉ କେତଳୁ ଯିବା ତାହେଲେ?
ଆ ସନ୍ଧ୍ୟା ବେଳ ହଉ ଛଅଟା ଖଣ୍ଡେ ହଉ ତାହେଲେ ବାହାରିବା ଆଉ। ଆଜ୍ଞା ଆଉ ଆପଣ କଣ କରୁଚନ୍ତି ବର୍ତ୍ତମାନ?
ନାଁ ମୁଁ କିଛି କରୁନି ଏବେ ଆଗୁକୁ କଣ କରିବି ଦେଖିଆ ଆଉ।
ଆଜ୍ଞା। ଆଉ ଆପଣଙ୍କ ଘରେ ବର୍ତ୍ତମାନ ଯୋଉ କହୁଥିଲି ଲାଇଟ୍ ଫ୍ୟାନ୍ କିଛି ଖରାପ କିଛି ଦେଖିଲେ କି?
ନାଁ ଆଜ୍ଞା ମୁଁ ଦେଖିନି ପରେ ଦେଖିଲେ କହିବି ଆଉ।
ଆଜ୍ଞା ଠିକ୍ ଅଛି ତାହେଲେ ପରେ ଦେଖିଲେ ମତେ ଜଣେଇବେ କାରଣ ମୋର ଟିକେ ସଜଡ଼ା ସଜଡ଼ି କରିବାର ଅଛି ତ। କାମ ମୋ ପାଖରେ ନାହିଁ ସେଥିପାଇଁ ମୁଁ ଟିକେ ଆପଣଙ୍କୁ ବାଧ୍ୟ କରୁ ଛୁ ବାରମ୍ବାର କହୁଛୁ
ନା ଆପଣ ତ କହୁଥିଲେ ଆପଣଙ୍କ ଚାଷ ବହୁତ ବର୍ଷ ହେଲା ହେଇଛି ଉନ୍ନତ ଚାଷ ବିଷୟରେ ହେଇଛି।
ଦେଖିଚି। ଚାଷ ତ ବର୍ଷ ଏତେ କିଛି ହୋଇନାହିଁ କାରଣ ଜେଜେବାପାଙ୍କର ଦେହ ଖରାପ ରହିଲା ଯେହେତୁ ଜେଜେବାପାବୃ ବୃଦ୍ଧ ହେଇଗଲେଣି ତ ସିଏ ଭାବୁଛନ୍ତି ଏ ବର୍ଷଠୁ ଆଉ କରିବେ ନାହିଁ। କିନ୍ତୁ ଯେତିକି ହୋଇଛି ବୋଧେ ତିନି ଚାରି ବସ୍ତା ଖଣ୍ଡେ ହୋଇଥିବ ଅଧିକ ତ ହୋଇନାହିଁ ଏ ବର୍ଷ।
ତ ଆପଣ କେତେ ଜାଗାରେ ଚାଉଳ ଚାଷ ହେଇଥିଲା କି ଏମିତି?
କିଏଏମେଏଟିଧେତ୍ ଉଁ ମାତ୍ର ତିନି ମୁଁ ଯେତିକି ଜାଣିଛି ମାତ୍ର ଦୁଇଟି କି ତିନିଟି ବିଲରେ ହୋଇ ଥିଲା ଅଧିକ ଜାଗାରେ କରିନଥିଲେ ଜେଜ।
ତ ଦୁଇ ତିନିଟି ବିଲରେ ହେଲେ ନିହାତି ତ ଅତି କମରେ ତ ପାଞ୍ଚ ଛଅ ବସ
ପାଞ୍ଚ ଛଅ ବସ୍ତା ବାହାରିିବା କଥା। ନା ନା ଛୋଟ ଛୋଟ ବିଲଗୁରା ଅଧିକ ବାହାରିବ ନାହିଁ ସେ ଜାଗାରେ।
ଆପଣ ଉନ୍ନତ ମାନର ବିହନ ପକଉନାହାନ୍ତି ଯୋଉଥିରେ ଅଧିକ
ଇଏ ବାହାରିବ ଧାନ ବାହାରିିବ। ନାଇଁ ଆମେ ବିହନ ଯୋଉ କହୁଛନ୍ତି ଆମରି ବିହନ ଆଉଥରେ ଆମେ ହିଁ ପକଉଛୁ ଆମେ କୋଉଠୁ ବିହନ କିଣିକି ପକଉନାହୁଁ।
ଆପଣ ବିହନ କିଣି ପକାନ୍ତୁ କାହିଁକିନା ଗୋଟିଏ ବିହନ ସବୁ ବର୍ଷ ପକେଇଲେ ତ ତାର ଶକ୍ତି ଯୋଉଟା ଥାଏ ସେଇଟା କମିଯାଏ।
ଯୋଉଟା କହୁଛନ୍ତି ଆପଣ ସେଥିପ୍ରତି ମୁଁ ଧ୍ୟାନରେ ରଖିବି। ଆଉ ଆପଣ ଯୋଉ କହୁଛନ୍ତି ଯେ ବୁଲାବୁଲି କରିବା କଥା। ଆପଣ ଗୋଟେ ଦୂର ଜାଗା ଟିକେ ଦେଖନ୍ତୁ ଏଇ ପାଖ ଜାଗାରେ ବୁଲିବା ପାଇଁ ଆଉ ଭଲ ଲାଗୁନାହିଁ।
ଆପଣ ପାସ୍କେୟା କଣ କଣ ବୁଲି ସାରିଛନ୍ତି କହୁନାହାନ୍ତି।
ବର୍ତ୍ତମାନ ତ ମୁଁ ପାଖ ଜାଗା ବୁଲିଚି ଧଉଳି ବୁଲିଚି ବିନ୍ଦୁସାଗର ବୁଲିଚି ଲିଙ୍ଗରାଜ ମନ୍ଦିର ଯାଇଚି। ବାକି ନଗ୍ରବାକି ଆଉ କୁଆଡେ କହିପାରିବି କଟକ ଯାଇଛି ପୁରୀ ମଧ୍ୟ ଯାଇଛି। ଆଉ ଆପଣ କୁହନ୍ତୁ ବାକି ଆଉ ନିକଟସ୍ଥ କଣ କଣ ଭଲ ଭଲ ଜାଗା ଅଛି। ଖୋର୍ଦ୍ଧାର ମଧ୍ୟ ବରୁଣେଇ ଫରୁଣେଇ ସବୁଆଡେ ଯାଇଚି।
ଆପଣ ଖୋଦାରେ ଏ ପୋ
ଏ କୋଣାର୍କ ଯାଇଚନ୍ତି। ଆଜ୍ଞା ସେ ସବୁ ପୁରୀ ଟୋଟାଲି ପୁରୀ ଯୋଉ ଯାଇଥିଲେ ସେ ସବୁ ଜାଗା ସବୁ ଜାଗା ଏକାସଙ୍ଗେ ବୁଲିକି ଆସିଯାଇଛି। ତାଲେ ଅସ୍ତରଙ୍ଗ ଯାଇ ନଥିବେ ତ ନା ଅସ୍ତରଙ୍ଗ ମୋର ଏକ ହୁଁ ମୋର ନିଜ ମାଇଁଙ୍କ ଘର ସେଠାରେ ହେବ ସେଠିକି ମୁଁ ମଧ୍ୟ ଯାଇଚି।
ତାହାଲେ ଆପ୍
ତାହେଲେ ଆପଣ କାକଟପୁର ଯାଇ ନଥିବେ? କାକଟପୁର ତ ଅସ୍ତରଙ୍ଗ ଗଲା ଅସ୍ତ୍ ଅସ୍ତରଙ୍ଗ ଯିବା ରାସ୍ତାରେ ହିଁ ମୁଁ ଯାଇକି ଆସିଥିଲି ହାରି।
ଆଜ୍ଞା କ କ୍ କାକଟପୁର ତ ଅଲଗା ରାସ୍ତା ଅସ୍ତରଙ୍ଗ ତ ଅଲଗା ରାସ୍ତା।
ସେପଟେ ଯିବା ରାସ୍ତାରେ ଏକାସଙ୍ଗେ ମାଡ଼ି ଯାଇଥିଲୁ ଆଉ।
ଆପଣ ତାହେଲେ କିଛି ଅଲଗା କହୁଛନ୍ତି ମିଛ ମତେ ଲାଗୁଛି କାହିଁକି?
କି କାହିଁକି? ସେମିତି ତ କିଛି ନାହିଁ ଅସ୍ତରଙ୍ଗ ଯୋଉ କହୁଛନ୍ତି କା ଅସ୍ତରଙ୍ଗ ଠୁ ତ କାକଟପୁର କେତେ ବାଟ କି? ଆମେ ଯେତେବେଳେ ସେ ରାସ୍ତାରେ ଯାଉଥାଉ ସେଇପଟେ ଆମେ ଦେଇକି ସେଇପଟେ ଆମେ ଆଉ କିଛି ବାଟ ଅଧିକ ବାଟ ପଳାଉ।
ଓହୋ ଆପଣ ତାହେଲେ ଏକା ରାସ୍ତାରେ ସବୁ ବୁଲି ପଳେଇଆଛନ୍
ମତେ ମନେ ହଉଛି ଆପଣଙ୍କ ମୋ କଥା ଏବେ ଆପଣଙ୍କ ସମସ୍ତ ସବୁ କଥା ଆପଣଙ୍କୁ ମିଛ ହିଁ ଲାଗିବ।
ନା ନା ଆପଣଙ୍କ କଥା କାଇଁ ମିଛ ଲାଗିବ ଆପଣ ସେମିତି ଭାବୁଛନ୍ତି ନା।
ମୁଁ କାଇଁ ଭାବିବି ଆପଣ ସେଇଭଳିଆ ମତେ କହିଲେ ବୋଲି ମୁଁ ଆପଣଙ୍କୁ ଜଣାଇଲି।
ନା ଆପଣଙ୍କ କଥାଟା ମୋତେ ମିଛ ଭଳିଆ ଯେତେବେଳେ ଜଣାପଡିଲା ବୋଲି ମୁଁ ଆପଣଙ୍କୁ କହିଲି। ନହେଲେ ଆପୁରୁ ମୁଁ କେତେବେଳେ କହିଥିଲି?
ନା ମୁଁ କୁ ଆପଣକୁ ସେ କଥା ଆଗରୁ ମୁଁ କେବେ କହିଛି ମୁଁ ତ ସେଇଭଳିଆ ଆବେ ବି ହିଁ କହିଲି।
ଆପଣଙ୍କ ଭା ଭାବିବା ଟା ଭୁଲ।
ସବୁ୍କ୍ଷେତ୍ରରେ ଆଜ୍ଞ ମଣିଷ ଭୁଲ ନଥାଇ କିଛିଟା କ୍ଷେତରେ ନିଜେ ବି ଯେତିକି ଭାବିଥାଏ ସେଟା ବି ଠିକ୍ ହୋଇଥାଇପାରେ।
ନା ନା ସେମିତି କିଛି ନଥାଏ।
ଆପଣ ସେଇଟା ଭୁଲ ଭାଉଛନ୍ତି ନା ସେମିତି ହିଁ ଥାଏ କାରଣ ମୁଁ ବହୁତ ଜାଗାରେ ଦେଖିଛି ନା ନିଜେ। ତ ସେଥିପାଇଁ ମୁଁ ଆପଣଙ୍କୁ କହିଲି।
ଆଉ ଆପଣ କୁହନ୍ତୁ ଆଉ ଆଜିି ଆ
ଆଉ ଆଜି କଂ କହିଲେ।
ମୁଁ କହିଲି ଯେ ଆପଣ ଆଜି କିଛି କୁହନ୍ତୁ ଯାହା କିଛି କରିବେ କି ନ କରିବେ କଂ କରିବାକୁ କୁହନ୍ତୁ?
ବର୍ତମାନ ତ କିଛି କାମ ନାହିଁ ମୁଁ ଏବେ ଭାବୁଥିଲି ଯେ ଯିବା ପାଇଁ ଟିକେ ବାହାରକୁ କିନ୍ତୁ ବର୍ଷା ଯେହେତୁ ପ କେଇଲା ଆଉ ଯାଇ ପାଇଲି ନାହିଁ ସେଥିପାଇ ମୁଁ ଭାବିଛି ଛଅଟା ସାତଟା ବେଳକୁ କୁଆଟିକେ ବାହାରକୁ ଯିବି ଆଉ।
ଓହ ତାଲେ ବର୍ଷା କେତେବେଳେ ଛାଡିବ ଆପଣଙ୍କ ସେଆଡେ।
କହିପାରିବିନି ଦେଖାଯାଉ କେତେବେଳେ ଛାଡୁଛି ଭଗବାନଙ୍କ ଇଚ୍ଛା।
ହଉ ତ ଆପଣ ଆଜି ଆସିବେ ନା ନାଇଁ ବୁଲିବାକୁ ଯିବାକୁ?
କହିପାରିବି ନାହିଁ ଯଦି ସମୟ ହବ ତ ନିଶ୍ଚୟ ଯିବି। ହଁ ତାହେଲେ ଆଜି ଆପଣ ଆସନ୍ତୁ ତାହେଲେ କେତେବେଳେ ବାହାରିକି ଆସିବେ କହୁନାହାନ୍ତି ସେ ସମୟରେ ମୁଁ ମୁଁ ତ କିଛି ସମୟ ପ ବାହାରେ ବର୍ଷା ଛାଡୁ ଯଦି ବର୍ଷା ଛାଡିଲା ମୁ ଆପଣଙ୍କୁୁ ପୁନର୍ବାର ଫୋନ କରିବି ସେତେବେଳେ ଆପଣ ବାହାରିକି ଆସିବେ ଆଉ।
ବର୍ଷା ତ ଛାଡିଗଲାଣି ଆପଣ ଆସୁନାହାନ୍ତି ଯିବା।
ଆପଣଙ୍କର ସେପଟେ ଛାଡି ଯାଇଛି କିନ୍ତୁ ଆମର ଏପଟେ ହଉଛି ବର୍ତ୍ତମାନ ବି।
ଆପଣ ଏଇଯାଏ କେ ତ ପଳେଇ ଆସନ୍ତୁ ହାଲକା ଟିକେ ଓଦା ହେଇକି ତାପରେ ବର୍ଷା ନାହିଁ।
ଆଜ୍ଞା ତାହେଲେ ଦେଖୁଛି ବର୍ତ୍ତମାନ ଆଉ କିଛି ସମୟ ଯାଉ ଯଦି ହବ ମୁଁ ଓଧା ହେଇକି ପଳେଇଯିବି ତାପରେ ତ ଆପଣ କହୁଛନ୍ତି ବର୍ଷା ନାହିଁ ବୋଲି। ସେଠାରେ ମଧ୍ୟ ବୁଲାବୁଲି କରିକି ଆସିବେ ହାରି ଆଉ।
ହଁ ଆଜ୍ଞା ଆପଣ ପଳେଇ ଆସନ୍ତୁ ବର୍ଷା ହେଲେ ଦେଖାଯିବ ଛତା ଧରିକି ପଳେଇଥିବା।
ଆଜ୍ଞା ଯାହା କହୁଛନ୍ତି ଠିକ କଥା କହୁଛନ୍ତି ଓଦା ହବାଟା ବି ମୁଁ ଓଦା ହୁଅନ୍ତି ଯେ କିନ୍ତୁ ମତେ ଓଦା ହେଲେ ଟିକେ ଜର ଥଣ୍ଡା କାଷ ଜଲଦି ଧରିଦିଏ ତ। ତ ସେଥିପାଇଁ ଟିକେ ମନା ହଉନି ଓଦା ହେବା ପାଇଁ।
ତ ଆପଣଙ୍କ ଦ୍ଵାର କ
ପ୍ରତିରୋଧକ ଶକ୍ତି ବହୁତ କମ ଅଛି ଆଜ୍ଞା।
ଆପଣ ତାହେଲେ ବହୁତ ଟିକେ ମଲ୍ଟିଭିଟାମୀନ୍ ଟାବଲେଟ୍ ଖାଆନ୍ତୁ।
ସେ ମୋତେ ତ ଡକ୍ତରଙ୍କ ପାଖରୁ ଯାଇଥିଲି ସେ ତ ମୋତେ କାଇଁ ସେ ସବୁ ଜିନିଷରେ କିଛି ଅବଗତ କରେଇନାହାଁନ୍ତି। କିନ୍ତୁ ଆଉଥରେ ତାଙ୍କ ପାଖକୁ ଯିବ ସିଏ ଯଦି ମୋତେ ପରାମର୍ଶ ଦେଲେ ତାହେଲେ ମୁଁ ସେସବୁ ଜିନିଷ ଗ୍ରହଣ କରିବି ଆଉ।
ଆଜ୍ଞା ବିନା ପରାମର୍ଶରେ କିଛି ଖାଇବେ ନାହିଁ।
ଆଜ୍ଞା ସେ ସବୁ ଜିନିଷ ତ ମୁଁ ବି ଜାଣିଛି।
ଆପଣ ଜାଣିଛନ୍ତି ଯେ ମୁଁ ଆଉ ଆପଣଙ୍କୁ ଆଉ ଥରେ ମନେ ପକେଇ ଦଉଛି। କାହିଁକି ନା ଆପଣଙ୍କର ଟିକେ ଭୁଲିବା ଦୋଷ ରହୁଛି ନା।
ହଁ ସେଇଟା ତ ମୋର ଜନ୍ମରୁ ଅଛି ଭୁଲିବା ଦୋଷ ସେଥିପାଇଁ ଧନ୍ୟବାଦ ଯାହାହଉ ଆପଣ ଆଉଥରେ ମୋତେ ମନେ ପକେଇ ଦେଲେ।
ଆଜ୍ଞା ହଉ ଆଜି ଆପଣ କଣ ଖାଇବେ?
ଠିକ ନାହିଁ କଣ ଖାଇବି ବର୍ତ୍ତମାନ ତ କିଛି ଖାଇ ନାହିଁ ଦେ ଦେଖାଯାଉ ଯଦି କିଛି ବାହାରୁ କିଣିକି ଖାଇବାକୁ ହବ ତାହେଲେ ମୁଁ ଖାଇନେବି ଆଉ।
ଆପଣ ଏତେ ବାହାରୁ କଣ ପାଇଁ ଖାଉଛନ୍ତି?
ମୋତେ ଟିକିଏ ଘର ଖାଇବା ଭଲ ଲାଗୁନାହିଁ କାରଣ ବହୁତ ଦିନ ହେଲା ଘରେ ଖାଇଗଲିଣି ତ ସେଥିପାଇଁ ମୁଁ ଏବେ ବାହାରୁ ଟିକେ କିଣିକି ଖାଉଛି। ପଟି ସୁଆଦ ପାଇଁ।
। ଆଜ୍ଞା ତାହେଲେ ଆପଣ ବହୁତ ମୁଁ ଯାହା ଜାଣିବାକୁ ପାଇଲି ଆପଣ ତାହେଲେ ବହୁତ ବାହାରୁ ଖାଉଛନ୍ତି।
ଖାଉଛନ୍ତି। ଆଜ୍ଞା ମୁଁ ତ ଏବେ ଏବେ ଚାରି ପାଞ୍ଚ ଦିନ ହେବ ଟିକେ ବାହାରୁ ଅତ୍ୟଧିକ ଜିନିଷ ଖାଇ ସାର ଖାଉଛି।
ଆଉ ଆପଣ କାଲି କଣ ଖାଇଥିଲେ?
ଖାଇଥିଲେ? କାଲି ମୋର ମନେ ନାହିଁ କାଲି କଥା। କାରଣ ଯେହେତୁ ଏବେ ଟିକେ ବ୍ୟସ୍ତ ରହୁଛି ତ କାଲି ମୋତେ ଲାଗୁଛି ଭାତ, ଡାଲି, ଆଳୁ ଭର୍ତ୍ତା। ଆଉ କିଛି ଭଜା ଭାଜି ଦେଇଥିଲେ ମାମା ତ ସେଗୁରା ଖାଇଥିଲି କାଲି।
ଓହୋ ତାହେଲେ ଆପଣ ଭାତ ଡାଲି ଅଧିକ ଖାଇବାକୁ ପସନ୍ଦ କରନ୍ତି।
ସେମିତି କହିପାରିବିନି ନା ଘରେ ଯୋଉ ସବୁ ଜିନିଷ ବନେଇଥିଲେ ମତେ ସବୁ ଭଲ ଲାଗେ ତ ମୁଁ ଘର ଜିନିଷ କିଛି ମନା କରେନି ଯାହା ବନେଇଲେ ମୁଁ ଖାଇଦିଏ।
ତ ଆପଣ ଆଉ କଣ ଖାଇବାକୁ ପସନ୍ଦ କରନ୍ତି?
କରନ୍ତି।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
ବର୍ତ୍ତମାନ ତ ମୋତେ ସବୁଠୁ ଅଧିକ ଭଲ ଲାଗେ ପନିର୍ ଖାଇବା ପାଇଁ ତ
ପନିର ଆପଣଙ୍କୁ ଭଲ ଲାଗେ?
ଆଜ୍ଞା ପନିରରେ ଯେକୌଣସି ଜିନିଷ ବନେଇକି ଦେଲେ ମତେ ବହୁତ ଭଲ ଲାଗେ।
ହଉ ତାହେଲେ ଆପଣ ପନିର୍ ଛତୁ ଆପଣଙ୍କୁ ଭଲ ଲାଗେନି?
ଛତୁ ଭଲ ଲାଗେ ଯେ କିନ୍ତୁ ଏ ସବୁଠୁ ଅଧିକ ମତେ ପନିର୍ ଭଲ ଲାଗେ।
ଛତୁ ମଧ୍ୟ ଭଲ ଲାଗେ ଆପଣଙ୍କୁ?
ଆଜ୍ଞା ମୁଁ ତ ଯେହେତୁ ନିରାମିଷ ଲୋକ ଛତୁ ଆଉ ପନିର ତ ଦିଟା ଖାଉଛି ଆ ଅଧିକ ଆଉ ଅଲଗା କିଛି ଜିନିଷ ଖାଉନାହିଁ। ସେଠାକୁ ଗଲେ ଅଧିକାଂଶ ଜିନିଷ ଆଇଁଷରେ ଥିବ।
ନା ଆଜ୍ଞା ଦାନ୍ତାରୀ ମଧ୍ୟ ରହୁଛି।
ତାହେଲେ ମୁଁ ନିଶ୍ଚୟ ସେ ଜାଗାକୁ ଯିବି ବୁଲାବୁଲି କରିବା ଖାଇବା ପାଇଁ।
ଆଜ୍ଞା ଆପଣ ଯୋଉ ଦିନ ଯିବେ ସେଇଦିନ ମତେ ବି କୁହନ୍ତୁ ମୁଁ ବି ମଧ୍ୟ ଯିବି।
ଆପଣ ତାରିଖ ଭାବିକି କୁହନ୍ତୁ ସେଦିନ ଆମେ ମିଶିକି ଯିବା ଭାରି ନହେଲେ।
ଆଜ୍ଞା ତାହେଲେ ଆମେ ଆର ସପ୍ତାହରେ ଯିବା ବୋଲି କଣ କହୁଛନ୍ତି?
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆମେ ଆର ସପ୍ତାହରେ ନିଶ୍ଚୟ ଯିବା ଆପଣ ତ କହିଲେଣି। ଆଉ ବର୍ତ୍ତମାନ ମୋର ଏକ କାମ ଆସିଲାଣି ସେଠାକୁ ତ ଯିବାକୁ ପଡ଼ିବ କାରଣ ଭାଇ ମତେ ଆସିକି ଡାକ କିଲେଣି ଯେ ଯିବା ପାଇଁ କଣ ଘରକୁ ତ ମୁଁ ବାହାରେ ଥିଲି ଯେହେତୁ ମୁଁ ବ ବର୍ତମାନ ଟିକେ ଘରକୁ ଯାଉଛି ମୁଁ ଆଉ କିଛି ସମୟପରେ ନହେଲେ ଆପଣଙ୍କୁ ପୁନର୍ବାର ଫୋନ୍ କରିବି କଣ କହୁଛନ୍ତି?
ଆଜ୍ଞା ଆପଣ ନିହାତି ଯାଆନ୍ତୁ କାହିଁକି ନା ଭାଇ ଆପଣଙ୍କର ବହୁତ ରାଗି ମୁଁ ଯାହା ଜାଣିବାକୁ ପାଇଛି
ପାଇଛିି। ଆଜ୍ଞା ଭାଇ ତ ବହୁତ ରାଗି ବର୍ତ୍ତମାନ ଏବେ ଯେହେତୁ ଟିକେ ଆ ଦୁର୍ଘଟଣା ହୋଇଛି ତ ଏବେ ଏତେ କିଛି କହୁନାହିଁ କିନ୍ତୁ ମଝିରେ ମଧ୍ୟ ମତେ ବହୁତ ଥର ପାଟି କରିଥିଲା।
ଆଜ୍ଞା ତ ଆପଣ ଦେଖିକି ଆପଣ ଭାଇଙ୍କ ସହ ଚଳନ୍ତୁ। କାହିଁକନା ତାଙ୍କ ଦୁର୍ଘଟଣା ହେଲା ପରେ ସେଠି ଚିଡ ଚିଡି ଅଧିକ ହଉଥିବେ ହଉ ତାହେଲେ ମୁଁ ରଖୁଛି ତାହେଲେ ଆପଣଙ୍କଠୁ।
ଆଜ୍ଞା ନିଶ୍ଚୟ।